ତମର କଣ କରୁଚନ୍ତି?
ଏବେ ଯୋଉ ଘରେ ସମସ୍ତେ ଖାଇବା ପାଇଁ କରିଥିଲି ପକୁଡ଼ି ଆଉ।
ଆଛା ବର୍ଷା ପାଗ ପାଇଁ ପ୍ରସ୍ତୁତି କରିଛନ୍ତି।
ଏ ହଁ ବର୍ଷା ପାଗ ହେଇସି ତ ସମସ୍ତେ କହିଲେ ଖାଇବା ପାଇଁ ସେଉରା ଏବେ କରୁଥିଲି ଆଉ। ଆପଣ କଣ କରୁଚନ୍ତି?
ଆମର ଏବେ ଯୋଉ ଝାଲ ମୁଢି କରିଥିଲୁ ସମସ୍ତେ ଖାଇଥିଲୁ।
ଓହୋ।
ହଁ।
ଆଉ ରୋଷେଇ?
ସାଇଟିରୁ ରୋଷେଇ ଏବେ ଷ୍ଟାର୍ଟ ହେଇଛି ଆଉ।
ଓହୋ ହମ୍।
ବର୍ଷା ତ ପୁରା ଯଉ ହେଉଛି ଦିନସାରା ଏବେ ଟିକିଏ ଛାଡ଼ିଚି ଆଉ।
ହଁ ହଁ ଏବେ ତ ବର୍ଷା ଦିନ। ଆମ ଆଡେ ବେଶୀ ଆଜି ବର୍ଷା ହେଇନି ଖରା ହେଇଥିଲା ଅଳ୍ପ ଟିକେ ଝିପ୍ ଝିପ୍ ପକେଇକି ଛାଡି ଯାଇଛି ଆଉ।
ଅ ହ।
ହଁ।
ଆପଣଙ୍କ ଆଡେ ଦଶହରା କେମିତି ହୁଏ?
ଦଶହରା ତ ଆମର ଏପଟେ ମାନେ ଦଶହରା ତ ଦଶ ଦିନ ହୁଏ କିନ୍ତୁ ଦଶ ଦିନ ହୁଏନି। ହୁଁ ମାନେ ଅଷ୍ଟମୀ ଦିନଠୁ ଯୋଉଦିନ ଥାଏ ଦୁର୍ଗାଷ୍ଟ ଷ୍ଟମୀ ସେଇଦିନଠୁ ଦୁର୍ଗାଙ୍କୁ ପୂଜା କରାଯାଏ। ତା ପରଦିନ ତା ପରଦିନବି ପୂ ଜାପୂଜିି ହୁଏ ଦଶହରା ଦିନ ଯୋଉ ଠାକୁରଙ୍କୁ ହଉ ଦର୍ଶନ କରିବା ପାଇଁ ଆମେ ଯାଇଥାଉ, ତା ପରଦିନ ଦଶହରା ପରଦିନ ଭସାଣି ହୁଏନି କି ଠାକୁରଙ୍କର
ହଁ ହଁ।
ହଁ ତାପରେ ଆମର ଏମିତି ହେଇଥାଏ। ଆଉ ଦଶହରା ଦିନ ଯୋଉ ଜାଣିଥିବେ ରାବଣୀ ପୋଡି ହୁଏ ବୋଲି।
ହଁ ହଁ ହୁଏ ସେଇଟା ସବୁଆଡେ ସବୁ ରାଜ୍ୟ ଯେ ଯୋଉଁ ଅଞ୍ଚଳ ମାନଙ୍କରେ ସେଇ ରାବଣ ପୋଡିଟା ବି ହୋଇଥାଏ।
ହଁ ଆମର ତ ଏଭଳି ଲୋକମାନେ ସମସ୍ତେ ଦଶହରାକୁୁ ବହୁତ ଭ ଆନନ୍ଦରେ ପାଳିଥାନ୍ତି। ଏଟା ତ ଆଶ୍ଵିନ ମାସରେ ପଡିଥାଏ ଜାଣିଥିବ ଶ୍ଲୁକ ଯୋଉ ଶୁକ୍ଲ ପକ୍ଷରେ।
ହଁ ହଁ।
ହଁ ସେଦିନ ଯୋଉ ରାବଣ ପୋଡି କାହିଁକି ହୋଇଥାଏ କହିଲେ?
ହାଲୋ।
ହଁ ସେଦିନ ଶୁଣ କ କହୁଛି ସେଇଦିନ ଯୋଉ ରାବଣ ପୋଡି କାହିଁକି ହୁଏ କାରଣ ସେଇଦିନ ଦଶମୀ ତିଥିରେ ପ୍ରଭୁ ଶି ଶ୍ରୀରାମଚନ୍ଦ୍ର ମା ଦୁର୍ଗାଙ୍କୁ ପୂଜା କରି ରାବଣଙ୍କୁ ବଧ କରିଥାନ୍ତି। ସେଥିପାଇଁ ସେଦିନ ରାବଣ ପୋଡି ହେଇଥାଏ ଜାଣିଥିବେ।
ଙ୍କୁ ଯୋଉ ହରଣ କରି ଥିଲେ ସେଇ ଦିନ ସେଥିପାଇଁ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଯାଇକିନା ହଁ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଙ୍କି ତାଙ୍କ ସହିତ ଯୁଦ୍ଧ କରିକିନା ସେଦିନ ରାବଣଙ୍କୁ ହରେଇକି ତାଙ୍କୁ ପରାସ୍ତ କରିକି ମାନେ ଯେମିତି ରାବଣ ସେଦିନ ଅନ୍ତିମ ହେଇଥିଲା ଆଉ। ସେଥିଲାଗି ସେଦିନକୁ କୁହାଯାଏ ଦଶମୀକୁୁ ଦୁର୍ଗା ପୂଜା।
ହଁ ରାବଣ ପୋଡି କୁହାଯାଏ।
ହୁଁ ହୁଁ।
ଆମର ତ ଏପଟେ ରାବଣ ପୋଡି ହଉଚି, ତାପରେ ରାବଣି ପୋଡ୍ ରାବଣ ପୋଡୁ ପରେ ତାପରେ ସମସ ତେ ବୁଲାବୁଲି କରନ୍ତି ମେଢ ସବୁ ଦେଖିଥାନ୍ତି ଦୁର୍ଗା ମେଢ ଯୋଉ ହେଇଥାନ୍ତି। ଆ
ଉଁ ହୁଁ।
ବଂ ସବୁ ଦୋକାନ ବଜାର ବି ପଡିଥାଏ ସବୁ ବି ବିଭିନ୍ନ ଜିନିଷ ପତ୍ର ସବୁ ବିକ୍ରି ହୁଏ। ଖାଇବା ଜିନ୍ଷ ସବୁ ବିକ୍ରି ହେଇଥାଏ ଆଉ ଲୋକମାନେ ସବୁଆଡୁ ଆସିଥାନ୍ତି ଦଶହରା ଦେଖିବା ପାଇଁ। ତାପରେ ଦଶହରା କୁ ତ ଜାଣିଥିବେ ଯୋଉ ବଳଦ ବନ୍ଧା ହୋଇକି ବୁଲା ସାରା ବୁଲା ହୁଏ ଗାଁ ସାରା। ମାନେ ଯେମତି ପ୍ରସେସନ କରାଯାଏ ଆଉ ବିଭିନ୍ନ ପ୍ର କାର ତ ସବୁ ଆସିଥିବ କୁହାଯାଏ କୀର୍ତ୍ତନ ବି ହୁଏ ଆଉ ନାଚ ବି ହୁଏ ଆଉ ସବୁ ଯୋଉ କଣ୍ଢେଇ ନାଚ ସବୁ ବିଭିନ୍ନ ପ୍ର କାର ଏବେ ସବୁ ବାହାରୁଚି ସବୁ ଆଜ୍ଞା।
ଓ ହୋ ତାର ବୋହୁତ ଭଲ ଲାଗୁଥିବ ଆଉ ଯାହା ହୋଉ ଦଶହରା ପର୍ବଟା ବୋହୁତ ଖୁସିରେ ପାଳନ କରୁଥିବେ ଆଉ।
ଆଉ ଆପଣଙ୍କ ପଟେ କଣ କେମିତି ଚାଲିଚି ଏବେ ସବୁ ଓଷାବାର ଆଗକୁ ତ ସବୁ ଆସୁଚି।
ହଁ ଏବେ ତ ଯୋଉ ଚାଲିଚି ନା ଯୋଉ ଉଁ ଦେବସ୍ନାନ ପୂର୍ଣ୍ଣମାରେ ପ୍ରଭୁ ଶ୍ରୀମନ୍ଦିରରୁ ବାହାରିକି ଏବେ ଅଛନ୍ତି ଅଣସର ଘର ଭିତରେ। ଗାଧୋଇକିନା ତାଙ୍କୁ ଏଇନା ଜର ହେଇଚି ତାଙ୍କୁ ବୈଦ ଆସୁଚନ୍ତି ମେଡିସିନ ଦୋଉଚନ୍ତି ତା ଙ୍କ ସେବା କରୁଚନ୍ତି। ପ୍ରଭୁଙ୍କୁ ଜର ଏଇନା ପନ୍ଦର ଦିନ କାଳ ହବ ପନ୍ଦର ଦିନି ପରେ ସେ ଶ୍ରୀମନ୍ଦିରକୁ ଆସିବେ। କାରଣ ତାଙ୍କର ଗୋଟେ ବୋହୁତ ବଡ ପର୍ବ ଯୋଉଟା କି ଆମର ରଥଯାତ୍ରା।
ହଁ ଜଗନ୍ନାଥଙ୍କର ଉଁହୁଁ ମହାନ ରଥଯା ତ୍ରା ଆମ ଓଡିଆଙ୍କ ଗର୍ବ।
ବ ହଁ କାରଣ ଆମର ବଡ ଠାକୁର ଇଷ୍ଟ ଦେବତା ହେଲେ ନା ପ୍ରଭୁ ଶ୍ରୀ ଜଗନ୍ନା ଥ ତେଣୁ ସିଏ କଣ କରିବେ ନା ସିଏ ଭାଇ ଭଉଣୀଙ୍କୁ ଧରିକି ନଅ ଦିନ କାଳ ତାଙ୍କ ମାଉସୀ ଘରକୁ ଯିବେ। ବର୍ଷକୁ- ଥରିଏ ସେ କେବଳ ତାଙ୍କ ମାଉସୀ ଘରକୁ ହିଁ ଯାଇଥାନ୍ତି ଯାଇଥାନ୍ତି। ସେତେବେଳେ ମା ଲକ୍ଷ୍ମୀଙ୍କୁ ସେ ସାଙ୍ଗରେ ନିଅନ୍ତି ନାହିଁ, ନିଅନ୍ତି ନାହିଁ ଯେହେତୁ ମା ଲକ୍ଷ୍ମୀ ତାଙ୍କ ଉପରେ ବୋହୁତ ରାଗ କରନ୍ତି କାରଣ ସମ ତାଙ୍କ ଭାଇ ଭଉଣୀଙ୍କୁ ନେଇକି ଗଲେ ତାଙ୍କ ମାଉସୀ ଘରୁକୁ ତାଙ୍କ ସ୍ତ୍ରୀଙ୍କୁ ନୋଉନାହାନ୍ତି ମାନେ ସେ ରାଗିଚନ୍ତି ହେଟୁ ରଥଯା ତ୍ରା ଯାଏ ରଥ ବୋହୁତ ସାରା ଲୋକ ଯାଆନ୍ତି। ସବୁ ଅଞ୍ଚଳମାନଙ୍କରୁ ଯାଆନ୍ତି ରଥ ଟାଣନ୍ତି। ହେଠୁ ପ୍ରଭୁଙ୍କୁ ଶରଧା ବାଲିରେ ନେ ଜୋଉ ଟାଣି ଟାଣି ନେଇକିନା ମାଉସୀମା ଘରେ ଛାଡନ୍ତି। ମାଉସୀ ମା ଘରେ ଯେମିତି ନୀତିକ୍ରାନ୍ତି ଯାହା ମାନେ ପୂଜା ଯେମିତି ହବା କଥା ସେମିତି ହୁଏ। ହେଠୁ ପ୍ରଭୁ ସେତେବେଳେ ବାହୁଡନ୍ତି ଶ୍ରୀମନ୍ଦିରକୁ ମା ଲକ୍ଷ୍ମୀ ରାଗିକି ଆସନ୍ତି। ରାଗିକି ଆସନ୍ତି ତାଙ୍କ ରଥଙ୍କୁ ଭାଙ୍ଗି ଦିଅନ୍ତି। ପ୍ରଭୁ ସେଠି ଥାଆନ୍ତି କାହିଁକି ଏମିତି କଲ ନା ମୋ ସମସ୍ତିଙ୍କୁ ନେଇକି ଗଲେ ମତେ କାହିଁକି ନେଇକି ଗଲନି। ଏମିତିରେ ପ୍ର ମାଙ୍କର ରାଗ ଟିକେ ଯୋଉଁ ପ୍ରଭୁଙ୍କ ଉପରେ ଥାଏ ସେଟା ଠାକୁର ବୁଝେଇ ଦିଅନ୍ତି। ପୁଣି ମା ରାଜି ହେଇଯାନ୍ତି। ଠାକୁରଙ୍କର ଯେମିତି ଅଧାର ପଣା ଗୋଟେ ତାଙ୍କର ପ୍ରସିଦ୍ଧ ହୋଉଚି। ସେ ପଣା ପିଇବେ ସୁନାବେଶ ହେବେ। ତାପରେ ଯାଇଁକି ପ୍ରଭୁ ଶ୍ରୀମନ୍ଦିରକୁ ଯାଇବେ।
ପ୍ରବେଶ କରଥା
ହଁ ବହୁତ ବଡ ମାନେ ପର୍ବ ଆମ ଓଡିଆଙ୍କ ଗର୍ବ ସେଟା।
ହଁ ଏମତି ସବୁ ହେଇଥାଏ ତାହେଲେ।
ଆପଣଙ୍କ ଆଡେ କାଳି ପୂଜା କେମିତି ହୁଏ?
ଆମ ଆଡେ ତ କାଳୀପୂଜା ଦୀପାବଳି ଦିନ କାଳୀପୂଜା ହେଇଥାଏ।
ହୁଁ।
ହଁ ତାପରେ ଦୀପାବଳି ଦିନ ଉଁ ଯୋଉ ଜାଣିଥିବେ ଆମର ଯୋଉ ବଡ ବଡୁଆ ଆ ଯୋଉଟା ଦି ଦିନ ପୂର୍ବରୁ ହାଣ୍ଡି କରିଥାନ୍ତି ବ ଶ୍ରାଦ୍ଧ ଥାଏ ହଁ। ଯୋଉଟା ଶ୍ରାଦ୍ଧ ଦିଆ ହୁଏ। ଆଉ ଦୀପାବଳି ଦିନ ଆମର ଘରେ ପିଠା ପଣା ହେଇଥାଏ। ଆଉ ଯୋଉ କାଉଁରିଆ କାଠି ସବୁ ବନ୍ଧା ହେଇଥାଏ ଯେହେତୁ ମାନେ ପୂର୍ବ ପୁରୁଷ ମାନେ ସେଇ କାଉଁରିଆ କାଠିରେ ମାନେ ତାଙ୍କୁ ବିଦାୟ କରିଥାନ୍ତି ପୂଜା
ଦୀପାବଳି କି ବି ଆଉ ଗୋଟେରେ କୁହନ୍ତି ଯେ ପିମ୍ପାଇ ଅମାବାସ୍ୟ।
ହଁ ପିମ୍ପେଇ ଆମାବାସ୍ୟ ଆଉ ତାପରେ ଯେତେବେଳେ ଆମର ପୀଠୁପୁରୁଷ ମାନଙ୍କୁ ମାନେ ନେଇକି ଛାଡା ଯାଏ ଦୀପାବଳି ଦିନ। ସେଦିନ ବାଣ ଫୁଟ୍ ଫୁଟା ହେଇଥାଏ ଛୁମାନେ ପିଲାମାନେ ବହୁତ ଖୁସି କରିଥାନ୍ତି ଘରେ ପିଠା ପଣା ହେଇଥାଏ ନୂଆ ଡ୍ରେସ ହେଇଥାଏ। ଏମତି ସବୁ ଆମର ଏପଟେ ହେଇଥାଏ ଆଉ।
ହୁଁ ମହମବତୀ ମହମବତୀ ଆଉ ଲିଚୁ ଲାଇଟି ଏମିତି ଲଗେଇକି ସାଜସଜ୍ଜା ଘର ଦ୍ଵାର କରି ଯାଇଥାଏ ଆଉ ଆମର ବଡ ବଡୁଆ
ପର୍ବ ଆଉ।
ହୁଁ ଆଉ ବଡ ବଡୁଆରେ ଗୋଟେ ପିଠା ଥାଏ କି ଯୋଉଟା ଚାଉଳର କାକରା କରାଯାଏ। କାରଣ ସେଇଟା ବଡ଼ ବଡ଼ୁଆ ହିଁ ଚାଉଳ କାକରାକୁ ଗ୍ରହଣ କଲେ ସେ ବଡ଼ ବଡ଼ୁଆ ଯାଆନ୍ତି। ଅନ୍ଧାରେ ଆସିଥାନ୍ତି କାରଣ ଯେଉଁ ଦିନ ଶ୍ରାଦ୍ଧ ପଡିଥାଏ ସିଏ ଆମ ଘରକୁ ସେଇଦିନ ଆସିଥାନ୍ତି ଆଉ ଯୋଉ ଦିନ ମାନେ ବଡ଼ ବଡ଼ୁଆ ଦୀପାବଳି ସେଇଦିନ ଆମେ ତାଙ୍କୁ ନେଇକି ଦାଣ୍ଡରେ ଏ ଯୋଉ ସେ ପିମ୍ପେଇ ନେଇକିନା ତାଙ୍କୁ ଲିପିକି ଭୋଗ ରାଗ ଦେଇ ସେ ପିମ୍ପେଇ ଜାଳିକି ବଡ଼ ବଡ଼ୁଆ ହୋ ଅନ୍ଧାରେ ଆସ ଆଲୁଅରେ ଯାଅ ଏମିତି କହିକି ଆମେ ତାଙ୍କୁ ଛାଡ଼ିଥାଉ ଆଉ।
ହଁ ତାହେଲେ ଏମିତି ହେଇଥାଏ ଆଁ।
ହଁ।
ଆଚ୍ଛା ଆଉ ଆଉ ଆଜି କଣ ବନେଇଲେଣି ଖାଇବା ପାଇଁ?
ଖାଇବା ପାଇଁ ତ ଏଇନା ପକୁଡ଼ି ଆଉ ପାମ୍ପଡ଼ ଜାଣିଚୁ ସମସ୍ତେ ବର୍ଷା ପାଗ ଘରେ କହିଲେ ସମସ୍ତେ ଖାଇବା ପାଇଁ। ଏଇନା ଏବେ କରିଚୁ ତାପରେ ରାତିକି ରୋଷେଇ ହେଇନି କରିବା ଆଉ।
ହଉ
ହୁଁ। ଆଉ ଆପଣଙ୍କ ଆଡ଼େ କେମିତି ମାଁ ଲକ୍ଷ୍ମୀଙ୍କ ପୂଜା କରାଯାଏ?
ଲକ୍ଷ୍ମୀଙ୍କ ପୂଜା ତ ଯୋଉ ଗୁରୁବାର ଓଷାରେ ତ ହୁଏ ଯୋଉ ମାର୍ଶିର ମାସରେ ତ?
ନାଇଁ ଆସ୍ୱିନ ମାସରେ ଯୋଉ ଲକ୍ଷ୍ମୀ ପୂଜା ହୁଏ।
ଆଚ୍ଛା ଆମର ଏପଟେ ସେମିତି କିଛି ହୁଏନି କିନ୍ତୁ ଗୋଟେ ଦିନ ଯୋଉ ବଳିଥାଏ। ଏ ଲକ୍ଷ୍ମୀ ପୂଜା ସେଇ ଦିନ ମା ଲକ୍ଷ୍ମୀଙ୍କୁ ମୂର୍ତ୍ତି ଆଣିକି ପୂଜା କରିଥାନ୍ତି ସେଇ ଦିନ କଳସ ବୁଡା ହେଇଥାଏ ତା ପରଦିନ କଳସ ନେଇକି ବି ଉଭେଇଥାନ୍ତି କିନ୍ତୁ ଯୋଉଦିନ କଳସ ବୁଡା ଥାଏ ସେଦିନ ବହି ପଢାଯାଏ। ତାପରେ ଯଜ୍ଞ ବି ଠାକୁର ମାନେ ମାଆଙ୍କ ପାଖରେ ହେଇଥାଏ ତାରେ ଯୋଉ ଭୋ ଭୋଗ ହୋଇଥାଏ। ମାଙ୍କର ବିଭିନ୍ନ ପ୍ରକାର ଭୋଗ ସିଏ କିନ୍ତୁ ଯୋଉ ପ୍ରସାଦ ଟା ହେଇଥାଏ ସାତ ଆଠ ପ୍ରକାର ହେଇଥିବ। ଶାଗ ମୁଗ ଡାଲମା ଅନ୍ନ ଖଟା। ଖଟାଟା ହେଇଥିବ ଅଉ। ଅଉ ଖଟା ହେଇଥିବ। ହଁ ଏମତି ସବୁ ପ୍ରସାଦ ହୋଇଥାଏ। ଅଁ ସମସ୍ତେ ପ୍ରସାଦ ପାଇଥାନ୍ତି। ଆଉ ତାପରେ କଳସ୍ ତ ନେଇକି ଉଭେଇଥାନ୍ତି ଏମତି ଲକ୍ଷ୍ମୀ ପୂଜା ଆମର ଏପଟେ ହେଇଥାଏ ଆଉମ୍। ମାନେ ବିଶେଷ କିଛି ନୁହେଁ ଏମିତି ଖାଲି ପୂଜା ଟା ମାନେ ପାଳନ କରନ୍ତି।
ହେଲେ ବି ମାଆଙ୍କର ପୂଜା ନା କେତେ ଭଲ୍ ଲାଗୁଥିବ ଆଉ।
ହଁ ସେଦିନ୍ ଦିନ ଟା ଭଲ ଲାଗେ।
ହଁ ଅଁ ହଁ। ଏତି ଆଉ
ହଁ।
ଆଉ ଆପଣଙ୍କ ଆଡେ କଣ ଚାଷ ବାସ କାମ ହୁଏ?
ହଁ ଏବେ ଚାଷ ତ ଯେହେତୁ ବର୍ଷା ଦିନେ ଚାଷ ହୁଏ ଆମର ବି ଚାଷ କରୁଚୁ। ତଳି ଏବେ ବିଲରେ ପଡିଛି ଦି ଦିନି ହେଲା ତଳି ପକା ଯାଇଛି। ବିଲ ବି ଚାଷ ହେଇଯାଇଛି। ତଳି ଏଇ ହେଇ ସାଇଲା ପରେ ଯୋଉ ରୁଆ ରୁଇ ହୁଏ ଧାନ ଗୁଡା ସେ ସବୁ ହବ ସାର ପଡିବ ଆଁ ତାପରେ ତାପଏ ବିଲ କାମ ତ ଲାଗି ରହିବ ଏଇନୁ ଉମ୍ ଟୋଟାଲ୍ ଚାରି ପାଞ୍ଚଶହ ପର୍ଯ୍ୟନ୍ତ ଲକମ ରାଗି ରହିବ ଯେହେତୁ ବର୍ଷା ଦିନ ଦିନ ଭଲ ହବ ଉମ୍।
ମା ଲକ୍ଷ୍ ଘରକୁ ଆସି ବ ମାର୍ଗେ କଟାଯାଏ ତେଣୁ ସେଇଟା ଆମ ଚାଷ ଭା ଚଷା ଭାଇଙ୍କର ବହୁତ୍ ଗୋଟେ ଖୁସି ର ଦିନ। କାରଣ ସେତେ ଛଅ ଚାରି ମାସ କାଳ ପରିଶ୍ରମ କରି କରି ତାଙ୍କ୍ ଘରୁକୁ ସେତବେଳେ ଆସେ ପରିଶ୍ରମର ଫଳ। ବହୁତ୍ ଖୁସି ଲାଗେ ହଁ ହଁ। ଉଁ
ଆପଣଙ୍କ ଆଡେ ଧାନ ଚାଷ ଏବେ ହେଇଗଲା ହେଇଯିବଣି ତ?
ହଁ ଅଁ ଆମର ଏବେ ଯୋଉ ଆଗେ ଖରାଟିଆ ଚାଷ ହୋଇଥିଲା। ଖରାଟିଆ ଚାଷ ହେଲା ପରେ ଯେହେତୁ ବର୍ଷା ପାଣି ପଡ଼ିଲା ବର୍ଷା ପାଣି ପଡିଲା ପରେ ଏବେ ଆମର ତଳି ପଡିଚି। ତଳି ପଡିଚି ତଳି ପଡିଚି ତାପରେ ଆମ୍ ଆମର ଅନ୍ୟ ଯୋଉ ଜମି ଗୁୁରା ଅଛି ତାକୁ ଚାଷ କରାହେଇକି ରଖା ହେଇଚି। ତଳି ଯେବେ ବଡ ହବ ତାପ୍ ତାକୁ ନେଇକିନା ସବୁ ଯିବ ରୁଆ ହବ, ସାର, ଖତ ସବୁ ଦିଆ ହେଇକିନା ରୁଆ ଯିବ। ରୁଆଯିବ ତାପରେ ତା ମାସେ ଛାଡିକିନା
ଏ କଥା ଆଉ
ଉଁ ହୁଁ।
ହଉ ଏବେ ଟିକେ ତ ବର୍ଷା ଧୀରେ ଧୀରେ ପକେଇଲାଣି ଯେହେତୁ ନ ଥ୍ରୋ ରହୁଛି ଏବେ ରଖୁଛି ପରେ କଲ୍ କରୁଛି।
ହଁ ଆଉ ଠିକ୍ ଅଛି।
ହଁ।